ହ୍ୟାଲୋ।
କଣ କରଚୁ?
ବସିଛି।
ମୁଁଁ ଏଇଠି ବଇଚି, ଘର ଓଳାଓଳି କରିକି ବସିଚି ଆଉ।
ଅହୋ, କଣ ଖାଇଲ?
ଭାତ, ଡାଲି, କୋଳଥ ଡାଲି, ଭାତ କୋଳଥ ଡାଲି ଆଉ, ଆଳୁ ଭଜା, ସୁନୁସୁନିଆ ଶାଗ ଭଜା
ଅହ କୋଉ ଶାଗ ଭଜା?
ସୁନୁସୁନିଆ ଶାଗ।
ଅହ। କ ସୁନୁସୁନିଆ ହୁଁ। ସୁନୁସୁନିଆ ଶାଗ କେମିତି ହବ ତିଆରି?
ସୁନୁସୁନିଆ ଶାଗ, ତାକୁ ଆଣିକି ଡେମ୍ଫ ଫେମ୍ଫ ବଛା ବଛି କରି ତାକୁ ପରିଷ୍କାର କରି ଧୁଆ ଧୁଇ କରିଦବ, ତ ଟିକ୍ ଟିକ୍ କା କାଟିକିନି ଆଉ ତେଲରେ ସୋରିଷ, ଶୁଖିଲା ଲଙ୍କା ଫୁଟେଇ, ରସୁଣ ଛେଚିକି ପ ପକେଇ, ଆଉ ତାପରେ ଶାଗ ଟା ପକେଇବ ଶାଗ ଟା ପକେଇକି, ଟିକେ ଲଟା ଲୋଟି କରିକି, ଟିକେ ଲୁଣ ପକେଇକି, ଟିକେ ଘୋଡେଇ ଦବ। ଆଉ, ସେ ଟିକେ ସିଝି ଗଲା ପରେ ଖଡ ଖଡକି ଭାଜି ଦେଇକି ଶାଗ ହେଇଗଲା ପ୍ରସ୍ତୁତ। ସୁନୁସୁନିଆ ଶାଗ, ସୁନୁସୁନିଆ ଶାଗ ଖାଇଲେ ନିଦ ହବ।
ଓହୋ। ସେଇଆ ଆଉ, ମତେ ନିଦ ହୋଉନଥିଲା, ମୁଁ ଏଥର ସୁନୁସୁନିଆ ଶାଗ ଖାଇବି।
ହୁଁ।
ଆଉ, କୋଳଥ ଡାଲି କେମିତି ହବ?
କୋଳଥକୁ ଟିକେ ଦେ ବତୁରା ହେଇଯିବ, ତିିନି, ଚା ତିନି ଘଣ୍ଟା, ଦି ଘଣ୍ଟା, ବତୁରେଇ ଦେଇକି ତାକୁ ଭଲସେ ପାଣି ରେ ଧୋଇ, ଧାଇ ଦେଇ ଗୋଡି ବହୁତ ବାହାରିବ। ତାକୁ ଭଲସେ ଧୋଇ ଧାଇ କି ପ୍ରେସର ରେ ଦିଟା, ତିନିଟା, ସିଟି ଲଗେଇଦଲେ ସେ ଭଲସେ ସିଜିଯିବ। ଡାଲିରୁ ପାଣି ଟା ନିଗାଡିକି, ତାକୁ ଟିକେ ଡାଲି ଭରାରେ ଘୋରି ଦେଇ ଫୁଣି ଗରମ ପାଣି ପକେଇଦେଲେ, ସେ ଅବଶିଷ୍ଟ ଡାଲିରେ ପାଣିିକି ପକେଇଦବ। ଆଉ, ସେଇ ଡାଲିରେ ଲୁଣ, ହଳଦୀ ପ ତ ସିଜିଥିବ। ଆଉ, ତେଲରେ ସୋରିଷ ଶୁଖିଲା ଲଙ୍କା ପକେଇକି ରସୁଣ ଟିକେ ବହୁତ କି ଛୁଙ୍କ ଦେଇକି, ଭୁର୍ସଙ୍ଗ ପତ୍ର ପକେଇକି ଡାଲିକି ଢାଳିଦବ, ଆମ୍ବୁଲ ଖଣ୍ଡେ ପକେଇଦବ ଆଉ। ଆଉ ହେଇଗଲା କୋଳଥ ଡାଲି ଆଉ। କୋଳଥ ଡାଲି ଟା ଭଲ ଆଉ। ବର୍ଷା ଦିନରେ ଖାଇବାକୁ ଆଉ, ଦେହଟା ଟିକେ ଗରମ ରହିବ ଭଲ ରହିବ ଆଉ। ଆଉ କୋଳଥ ଡାଲିରେ ବହୁତ ଉପକାର ଦହି ଅଛି ଆଉ।
ଅହ ଶୀତ ଦିନ ବା କୋଳଥ ଡାଲି ଖାଆନ୍ତି?
ହୁଁ, ଶୀତ ଦିନେ ଖାଆନ୍ତି, ବର୍ଷା ଦିନେ ଖାଆନ୍ତି, ଆଉ ଖରା ଦିନେ ଖାଆନ୍ତିନି।
କାହିଁକି ଖାଆନ୍ତିନି ଖରା ଦିନେ?
ସେ ଡାଲିଟା ଗରମ ଯେହେତୁ, ତେଣୁ ଗରମ ଥାଏ ବୋଲି ଗରମ ଡାଲିଟା ଖାଆନ୍ତିନି ଆଉ।
ଅହ।
ହଁ
ଆଉ ହଉଛି, ରାତିରେ କଣ ଖାଇବ?
ରାତିରେ ରୁଟି କରିବି। ଆଉ ହାତ ଉପରୁ ଜୁଆଣି ପତରୁ ତୋଳିକି ଆଣିଛି ତାକୁ ପକୁଡି କରିକି ସନ୍ଧ୍ୟା ବେଳେ ଖାଇବୁ ହୁଁ
ଜୁଆଣି ପତ୍ରରେ ପକୋଡି ହୁଏ।
ହୁଁ ସେ ଔଷଧ ଛ ଆଉ ବର୍ଷା ଦିନ କ ବହୁତ ପଛର ହେଇଯାଇଛି କଣ ପତ୍ର ଗୁଡାକ ନଷ୍ଟ ହବ ତାକୁ ଧୋଇକି କାଟିକି ଆଉ ତା ଧେରେ ଲୁଣ ଟିକେ ହଳଦୀ ଗୁଣ୍ଡ ଆଉ ବେସନ ଟିକେ ଅଳ୍ପ କମ୍ଫୋର ଭ ଆଉ ଗୋଟା ଜିରା ଲଙ୍କାଗୁଣ୍ଡ ଟିକେ ପକେଇକି ଆଉ ଗୋଳେଇ ଦେଇକି ଏବେ ରସୁଣ ପିଆଜ ଛେଚିକି ଦେଲେ ହବ ପିଆଜ କାଟିକି ଦେଲେ ହବ ମୁ ସେମିତି ନହଲେ ଛାଣିଦେଲେ ହବ ଆଉ ଜୁଆଣି ପତ୍ରର ପକୋଡି ଆଉ ପିଆଜ ପକୋଡି ଭଳି ତ ଯୁ ପତରାଣ ଆଉ
ପିତା ଲାଗିବନି
ନା ଏଇଟା ତ ଗୋଟେ ଗ୍ୟାସ୍ ନହବା ଗ୍ୟାସ ହବନି ସେ ତାକୁ ଖାଇଲେ ଆଉ ବହୁତ ମାତ୍ର ଯ ଛି ପକୁଡି ଖାଇବାକୁ ଆଉ
ଓହୋ
ହଁଁ
ହୁଁ
ହ
ହୁଁ ଆଉ ରାତିରେ ରୁ
ହୁଁ ରୁଟି କରିବୁ ରୁଟି କରିବୁ ରୁଟି ସହିତ ସୋୟାବିନ୍ କରିବି କି କଣ ଗୋଟେ କରିବି ଆଉ ହୁଁ
ସୋୟାବିନ ଆଜି ସାଧା
ଉ ଛତା
କାଲି ଆଇଁଷ ରବାର
ଆଉ ତ କଣ ଖାଇଛ?
ମୁ ହଉଛି ଭେଜେ ବିରିୟାନୀ ଖାଇଛି।
କିଣିକି ନା ବନେଇକି?
କିଣିକି
ହଁ ଭଲ ହେଇଥିଲା।
ହଁ
ବିରିୟାନୀ ସାଙ୍ଗରେ କଣ?
ବିରିୟାନୀ ସାଙ୍ଗେ କଚମ୍ବର ଶହେ ପଚାଶ ଟଙ୍କା ନେଲା
ହଁ ସେଠି ବର୍ଷା ହଉଛି?
ହଁ ଆମର ବର୍ଷା ପକଉଛି। ଏଇ ସକାଳୁ ପକାଉଛି ବର୍ଷ ଦିନ ହୁଁ କାମ କରିବାକୁ
କି କାମ?
ରୋଷେଇ
ହ ହ
ରସ୍ ପକୁଡି ଖାଆନ୍ତି ବର୍ଷା ଦିନେ ମୁଢ ପକୁଡି ବାର ମଜା ଖାନ୍ତି ମୁଢି ପକୁଡି ସବୁ। ହଁ ପକଡା କା ଖାନ୍ତି। ବାଦାମ ପକୋଡା।
ବାଦାମ ପକଡା କରିଆସେ।
ବାଦାମ ପକଡା। ବାଦାମ ଆଣିକି ଭାଜିକି ତା ଦେହରେ ବେସନ। ଆ ଲୁଣ ହଳଦୀ ଲଙ୍କାଗୁଣ୍ଡା। କର୍ଣଫ୍ଲୱାର ପକେଇ ଛାଣିବ।
ହଁ କେତେବେଳେ ଗୋଟେ ଛାଣିଛୁ।
ନା ଛାଣିନି ବାଦାମ ସରି ଯାଇଛି ତ।
ହୁଁ ନହଲେ ଛାଣିକି ଡବା ଭର୍ତି କରା ହେଇଥନ୍ତା
ହଁ ହଁ। ହଁ ଆଉ କାଲି କଣ ଆଇଁଷରେ ଖାଇବା।
ଏସରେ କଣ ଖାଇବ ଚିକେନ ଆଣିବା କି ମାଛ ଆଣିବା କ କାଲି ଚିନ୍ତା କରାହେବ ଆଉ।
ହୁଁ।
ଚିକେନ ଚିକେନ ନେଇ ଆସିବ ନହେଲେ ଆଉ।
ହୁଁ। ଗତ ରବାରେ ମାଂସ ଆସିଥିଲା ତାର ରବିବାରେ ମାଂସ ଆସିଥିଲା। ତାର ରବାର ମାଂସ ଆସିଥିଲା ଆଉ ମାଂସ ତ ବହୁତ ଖିଆ ହେଇଗଲାଣି ଆଉ।
ଓ ହୋ। ଇଏ ମଟନ୍ ଏତେ ଖାଇବା କଥା ନୁହେଁ।
ହଁ ପୁରା ଆମ ଜୋଇଁ ଗୋଟେ ଆଉଛି ତ ମଟନ୍ ତା ପାଇଁ ହଉଛି।
ଅହୋ ମାଛ କରିଦେଇଥାନ୍ତ ନହେଲେ।
ସେ ଜ୍ୱାଇଁପୁଅ ଟା ଖାଲି କହୁଛି ମୁଁ ମଟନ ଖାଇବି ଆଉ ସେଥିପାଇଁ ମଟନ ହଉଛି ଆଉ।
ଆଛା ଓଁ ହୋ ହ। ହଁ।
ସେ ଆସିଥିଲେ। ଗତ ରବିବାର ଆସିଥିଲେ ରଜରେ ମଟନ ହେଇଥିଲା। ତାପରେ ପୁଣି ଗୋଟେ ଆସିଲେ ମଟନ ଟେ ହେଲା। ଆଉ ସେ ରବାରିଆ ଦେଖିକି ଆଉଛନ୍ତି ଆଉ ରବାରିଆ ଦେଖିକି ମଟନ ଟା ହଉଛି ଆଉ। ଏ ସେ ଜଇଁ ଟିକେ ଖାଇବାକୁ ଭଲ ପାଆନ୍ତି ତ ଆ ତାଙ୍କ ପାଇଁ ନାଁରେ ଆସିବେ ସମସ୍ତେ ସେ ଖାଇ ଦଉଛନ୍ତି ବହୁତ ବହୁତ ଆଉ।
ଓହ ଓହ ଆଉ ନହେଲେ କାଲି ନହେଲେ ମାଛ କି ଚିଙ୍ଗୁଡି ଖାଇଦବ ଆଉ।
ହୁଁ ଚିଙ୍ଗୁଡି ଟା ବର୍ଷା ଦିନେ ଖାଇଲେ ଆଇଁଷ ଗନ୍ଧ ହେବ ଚୋପାଟାକୁ।
ଆଇଷ ଗନ୍ଧ ହବ।
ହୁଁ।
ଓ ହୋ।
ବର୍ଷା ଦିନରେ ଅଣ୍ଡା ଟିକେ ଖାଇଲେ ଦେହଟା ଟିକେ ଗରମ ରହିବ ଆଉ।
ଅଣ୍ଡା ତରକାରୀ କରିଦବା ଦିପହରେ ନହେଲେ। ଅଣ୍ଡା ତରକାରି ରାତିରେ କରିଦବ ଦି ପରେ ମାଛ ଫ୍ରାଏ କରିଦେବ।
ନାଇଁ ଦିଥର ଆଇଁଷ ଖାଇବୁନି କରିବା ବଳିଲା ଟିକେ ଖାଇ ନହେଲେ ଦିଥର କିଏ କରୁଛି। ଯାହା ହବ ଗୋଟେ ଥର ମୁଁ ଟିକେ ଏବେ ଆଇଁଷ କମଉଛି ତ ମୋଟା ହେଇଯାଇଛି ବୋଲି ଉଷୁମ ପାଣି। ରେ ଲେମ୍ବୁ ପିଇକି।
ଓହୋ ମୁଁ ଯୋଗ କରୁଛି।
ହଁ ଯୋଗ କଣ ରାମଦେବ ବାବାଙ୍କଠୁ ଶିଖିକି।
ନା ନା ଏଇ ୟୁଟ୍ୟୁବ ରୁ। ମୁଁ ଯୋଗ ଏକା କରଛି ଆଉ।
ଯୋଗ।
ହୁଁ ଯୋଗ। ଯୋଗ କରିକି କେତେ କିଲ ଝଡିଲେଣି।
ନାଇଁ ମୁଁ ଏଇ ସ୍ ଦି ସପ୍ତାହ ହେଲା ଷ୍ଟାର୍ଟ କରିଛି।
ଝଡି ନଉ ଜମା।
ନା। ଉଁ ହୁଁ ଆଉ ଚାରି ପାଞ୍ଚ ମାସ କଲେ ଝଡିବି ଆଉ।
ଆଉ ଚାରି ପାଞ୍ଚ ମାସ କଲେ ସାଟ୍ ଫାଟ ସବୁ ଢିଲା ହେଇଯିବ ଆଉ।
ହୁଁ। ଆଉ ଆଉ ହଉଛି ସନ୍ଧ୍ୟା କେତେ ବେଳେ ଦେବେ।
ସନ୍ଧ୍ୟା। ସନ୍ଧ୍ୟା ହେଲେ ସନ୍ଧ୍ୟା ଦିଆହୁଏ ଏଇନି କଁ ସନ୍ଧ୍ୟା ଦିଆଇ ଯିବ ଘର ଫର ଓଳା ଓଳି ହବ। ଆଉ ସନ୍ଧ୍ୟା ଦିଆହଇନି ଆଉ ସନ୍ଧ୍ୟା ଦିଆହବ ଭାଗବତ ପଢା ହବ ଆଉ।
ଆଉ ସବୁଦିନ ଭାଗବତ ପଢୁଛ।
ହୁଁ।
ଓହୋ କେତେ ପେଜ ଲେଖା ପଢୁଛ ଭାଗବତ।
ଗୋଟେ ଅଧ୍ୟାୟ।
ଓହୋ ଗୋଟେ ଅଧ୍ୟାୟ ରେ ଯେତିକି ଥିବ।
ଉଁ ହୁଁ।
ଆଉ ବୁଝି ଯାଉଛି ଭାଗବତ।
ହୁଁ।
ଓହୋ ଓଡି ଓଡିଆ ରେ ନା ସାଂସ୍କ୍ରିଟ୍ ରେ ଲେଖା ହେଇଛି।
ଇଂଲିଶ୍ ରେ।
ଅ ହ।
ସାଂସର୍କିଟ ରେ କଁ ଭାଗବତ ଥାଏ।
ନାଇଁ ସ ଓଡିଆ ରେ ଲେଖା ହେଇଥାଏ ଯୋଉ ସଂସ୍କୃତର ପରି ଇଏ ହେଇଥାଏ।
ହୁଁ ଆମର ତ ଓଡିଆ ଆମେ ଓଡିଆ ଆଣିବୁ ଆଉ।
ଉଁ ହୁଁ।
ହଁ ମୁଁ ରଖୁଛି।
ହଁ ହଉ ଆଉ।